ହାଲୋ ହ୍ୟାଲୋ ହୁଁ
ବନ୍ଧୁ ନମସ୍କାର। ଜଣେ ଯ
ଶୁଭ ସନ୍ଧ୍ୟା ଭାଇ କଣ ଖବର। ପୁଅ ବହୁତ ଦିନ ତ ପରେ ଫୋନ୍ କରିଛନ୍ତି।
ବନ୍ଧୁ ଖବର ତ ବହୁତ ଖରାପେ ଖବର ତ ବହୁତ ଖରାପେ।
ହୁଁ
କାମ କିଛି ମିଳୁନି ବହୁତ ଆମେ ଇଏ ହେଲାଣି ଘରେ ବୁଲୁଛୁ।
ଓ ହୋ ହୋ ଆଉ କଣ ଚାଷ ବାସ ବିଷୟରେ କଣ କିଛି କୁହନ୍ତୁ। କଣ ହେଇଛି ଆପଣଙ୍କର?
ଚାଷ ତ କିଛି ହେଇନି ବର୍ଷା ଏବେ ହଉଛି ବର୍ଷା ହେଲେ ଧାନ ରୁଆ ପୋତା ଚାଲିବ।
ଆଜ୍ଞା, ଆଉ କିଛି ପନିପରିବା?
ପନିପରିବା ତ କିଛି ଲାଗିନି। ଏଇଠି, ଜଣଙ୍କର ରବି ଭାଇ ରବି ଦାଦା ହେବେ ତାଙ୍କର ପୋଟଳ କରିଛନ୍ତି।
ହୁଁ, ଆପଣ ଆପଣଙ୍କର କଣ କରନ୍ତି କି! ଆପଣଙ୍କର
ନା, ଆମର କିଛି ହୁଏନି ତ ଆମର ହଉଥିଲା। ଏବେ ଅ
ହୁଁ। ଅ-ଅ ହ ହ ହ, କିଏ ବାପା କରନ୍ତି ନା ଆପଣ କରନ୍ତି?
ବାପା କରନ୍ତି।
ହ।
ଆଜି ଜଣେ ବନ୍ଧୁ ଜଣେ ପଳେଇ ଯାଇଛନ୍ତି, ମଦ ଦୋକାନ।
ହଁ, କଣ କରାଯିବ? ପେଟ ପାଟଣା ଲାଗି କେତେ କଣ କରୁଛନ୍ତି?
ଏରା ଏଇକରେ ମାରୁଥିଲେ। ଏବେ ଭିଡିଓ କଲିଂ କରି ଦେଖଉଥିଲେ।
ଆଜ୍ଞା, ଆଜ୍ଞା।
ଆଜ୍ଞା। ଏଠି ଜଣେ ଅଛନ୍ତି ବଟକୃଷ୍ଣଙ୍କ ପୁଅ। ଖାଇଥିଲୁ, ଏବେ ଆମେ ଭାତ ଖାଇଥିଲୁ ଭାତ, ଡାଲମା, ପୋଟଳ ବେସନ ତରକାରୀ।
ପଖାଳ ଫକାଳ ଖାଆନ୍ତି ନା, ନାଇଁ?
ହଁ, ପଖାଳ ଖିଆ ହେଉଥିଲା, ଏଇନା କିନ୍ ସିଜନ ଟିକେ ଚେଞ୍ଜ ହେଲାଣି। ଏବେ ହଁ, ତଣ୍ଟି ଫଣ୍ଟି ଖଇନା ଖଚ ଖାସ ହଉଛି।
ହଁ, ବା ସେଆ-ଆ ମତେ ତ ଏବେ ଭାଇ, ସେଇ ଛାଡିଲା ଥଣ୍ଡା ଜର ହେଇ କାଲି ପନ ମାନେ ଏମିତି ହଉଥୁ ଥିଲା, ଦେହ ତ ପୁରା କୁହନା ଉଠି ପାରୁନଥିଲି ଘରୁ ମାନେ ସିଜନ୍ ଟା ଚେଞ୍ଜ ହଉଛି, ବ ଯେ ସେ ବର୍ଷା ଦିନ ଟା ଆଇଲାଣି! ଖରା ଦିନଟା ଥିଲା। ପୁରା ମାନେ ଥଣ୍ଡା ଟା ପୁରା
ସେଇତ କଥା ଆଉ। ଏଇତ ବନ୍ଧୁ ଏଇନା, ବନ୍ଧୁ ଆପ୍ ଆପଣ ଏଇ ଯଉ, ମୁନା ଭାଇ ପାଖରେ ମିଠା ପିଠା ଆସି ଖାଆନ୍ତି? ହଁ, ଆମ ପଟେ ନଈ ଅଛି, ପୋଲ ଅଛି, ମଣ୍ଡପ ଅଛି, ସବୁ କିଛି ଅଛି।
ଅଛ।
ନାଇଁ, ବନ୍ଧୁ ଆମେ ଜାଲ ପକା ଶିଖିନୁ ଆମେ ବନ୍ଧୁ।
ନାଇଁ, ଧରୁଛନ୍ତି ଲୋକ ତ!
ହ ଲୋକ ଧରୁନାହାଁନ୍ତି ଏବେ। ଲୋକମାନେ ଟିକେ ଖାଇବାକୁ ଯାଇଛନ୍ତି। ଖାଇକି ଆସିି ପୁଣି ଜେଗା ମଣ୍ଡ, ଜେଗା ଉପରେ ଠିଆଇଯିବେ।
ହଁ, ହଁ, ମୋ ଯାହା ହଉ, ଦେଶୀ ମାଛ ଆପଣ ଆପଣ ଆପଣ ଧରନ୍ତି?
ନାଇଁ, ମୁଁ ତ ଧର ନାଇଁ ଏଠି ଜଣେ ଅଛନ୍ତି! ବଟକୃଷ୍ଣ ତାଙ୍କ-ଅ ନାଁ। ସେ ବହୁତ ମାଛ ଧରନ୍ତି। ତାଙ୍କ ପୁତ୍ର ଯିଏ ତାଙ୍କ ନା ମଣିଆ, ସିଏ କିନ୍ତୁ କିଛି ନୁହଁ ସେ, ସିଏ କିଛି କର ତାଙ୍କ ବାପା କିନ୍ତୁ ବହୁତ ମାଛ ଧରନ୍ତି।
ନ ହଁ ହଁ ହଁ ହ। ଯାହା ହଉ, ମନଈ ମାଛ ଧରିଛନ୍ତି, ଖାଉଛନ୍ତି ବହୁତ ଭଲ। ଦେମିତି ଆମ୍, ମୁଁ ଏନା ରହୁଛି କଟକରେ।
ଅଚ୍ଛା ଚ୍ଛା, କଟକରେ ରହୁଛନ୍ତି! କଟକରେ କଣ କରୁଛନ୍ତି?
କଟକରେ ଆମର ସେଇ ଗୋଟେ ଦୋକାନ ପାନ ଦୋକାନ କରିଛି, ବସଛି ହେଠି ଆଉ।
ଆପଣ କଣ କହୁଥିଲେ? ଏଟା ଝୁଣା କଳ ଚାଲିଛି ଆପଣଙ୍କର!
ନାଇଁ, ଝୁଣା କଳ ତ ସେଟା ଚଳଉଛନ୍ତି, ସେ ଦାଦା ଚଲଉଛନ୍ତି ସେଠି।
ଦାଦା ଚଲଉଛନି, ଆପଣ ଯାଉ ନାହାଁନ୍ତି ସେଠିକି ଜମା? ଏ କହୁଥିଲେ, ଜଣେ ବନ୍ଧୁ କହୁଥିଲେ, ତାଙ୍କର ଝୁଣା କଳ ଚାଲିଚି।
ବେଳେବେଳେ ଯାଏ। ଆପଣ ଶୁଣି ଶୁଣିଥିବେ, ହଁ, ଛୋଟକ ମାନେ ବେଳେ ବେଳେ ଯାଏ ଆଉ।
ଆଚ୍ଛା ଆଚ୍ଛା ଆପଣ ଯୋଉ କୋଡିଏ ପଣ କରିଛନ୍ତି। ଯୋଉ ହାଇବା ଥିଲା ଆପଣ ସେଇଟା କିଏ ଚଲାଉଛନ୍ତି?
ସେ ହାଇବା ସେ ଭାଇ ଭାଇ ବୁଝାବୁଝି କରୁଛନ୍ତି ମୁଁ ବୁଝୁନି।
ଆମକୁ ଟିକେ ରଖୁନାହାନ୍ତି ଆମେ ବୁଝାବୁଝି କରିବୁ।
ଦେଖିବା ମୁଁ ଭାଇଙ୍କ ସହିତ କଥା ହେବି ଆପଣଙ୍କ ନାଁରେ ଆଉ କଣ କହିବି ତାଙ୍କୁ ଆଉ
କେବେ କହିବେ ଆମକୁ ଟିକେ କୁହନ୍ତୁ ଆମେ ଘରେ ବୁଲଛୁ ନା
ନା ବୁଲୁଛି ଯେ ଶୁଣନ୍ତୁ ଶୁଣନ୍ତୁ ମୋର ଗୋଟେ ସାଙ୍ଗ ଟା ଏବେ ଜଣେ ଜ ଅଛି କମ୍ପାନୀ ରେ ମୁଁ ତାଙ୍କୁ କହିବି ଆପଣଙ୍କ ପାଇଁ ଯଦି ହେବ ବୁଝାବୁଝି କରିବେ ଆଉ। ଆଉ ଦେଶୀ ମାଛ ଆପଣ ସିଆଡେ ମିଳୁଛି?
ଦେଶୀ ମାଛ ଟୋଟାଲ ମିଳୁନାହାନ୍ତି ଏବେ ଟୋଟାଲି ମାଛ ଟୋଟାଲ ଆମ ଆଡେ ଟୋଟାଲ ମାନ୍ଦା। ଟୋଟାଲେ ମାଛ ହଉନାହାନ୍ତି ପାଣି ଟିକେ ବଢି ଯାଇଛି ନଈରେ
ଆଜି?
ପାଣି ଟିକେ ବଢିଛି ନଈରେ ଆଉ ମାଛ ଟିକେ ଏ ହଉନାହାନ୍ତି ଟ ନଈ ଟା ଶୁଖିଲେ ସେ ମାଛ ଟା ଟିକେ ଅଧି କ, ଆମେ ଚୁଙ୍ଗୁଡି ତଲ ପକେଇକି ଚୁଙ୍ଗୁଡି ଧରିବୁ।
ହଁ ବଢିଆ।
ଏପଟେ ତ ବାଲି ବା ବାଲୋକ କିନ୍ତୁ ବାଲି ଛାଣୁଛନ୍ତି ବହୁତ ବାଲି ବିକୁଛନ୍ତି
ହୁଁ। ଏଟା ବେଆଇନ ଟା କାମଟା କ
ଲୋକଣଙ୍କ ଘର ନହେଲେ କେମିତି ହବ ଯଦି ବାଲି ଯଦି ନ ଇଏ କରିବେ
ହୁଁ।
ନଦୀ ପାଖରେ ଥାଇକି ଯଦି ତମେ ବାଲି ନ କହିବ ତାହେଲେ ବାଲି କୋଉଠି ଆସିବ।
ଆଉ? ଆଉ କଣ କୁହ ବୁଲାବୁଲି କୁଆଡେ ଯାଇନ ନା ବର୍ସା ଲାଗି ଘରେ ଅଛ?
ବର୍ଷା ସେକା ସେନା ତ ଘରେ ଅଛି ଘର ନାଇଁ ବୁଲିବାକୁ କୁଆଡେ ଥାଇନ୍ତୁ ବର୍ଷା ହଉଛି ନା ସେଥିାଇଁ ଆମେ ଦୁ ଆମେ ଯାଇନୁ।
ହୁଁ ହୁଁ ହୁଁ ହୁଁ। ଆଉ ସାଙ୍ଗସାଥି ତମର ସବୁ
ସାଙ୍ଗସାଥି ସବୁ ଦୋକାନ ଫୋକାନେ ଆଡେ ଯାଇଛନ୍ତି ବଣ୍ଟି ଭାଇ ଯାଉଛନ୍ତି। ଇଚ୍ଛା ପୂୁରରୁ ସେ ଗାଁ ଜଣେ ବଣ୍ଟି ଭାଇ ଯାଉଛନ୍ତି।
ହୁଁ ସେ ଭାରି ଭଲ ପିଲାଟି। ଟିକେ ରହୁଛି ତାଙ୍କର ଦୋଷ ସେ ପିଲାଟି ସେମ
ହଁ ବହୁତ ହଁ ଭାରି ଭଲ ପିଲାଟି ତାଙ୍କ ଭିତରେ ଦୋଷ ଟିକେ ରହୁଛି। ଭାରି ସେମିତିଆ ପିଲା ପାଇବେନି ଇଛା ପୂରୁ ରୁ ଗାଁ ଭିତରେ।
ଆଜ୍ଞା ଆଜ୍ଞା।
ହଁ। ବହୁତ ଭଦ୍ର ବ୍ୟକ୍ତି ଜଣକ। ମତେ ଲାଗୁଛି ଆଗାମୀ ସରପଞ୍ଚ ତା କୁ କରିବେ
ହଁ ହଁ ହଁ ହଁ। ଶୁଣନ୍ତୁ ବସା ଫସା ଟିକେ ଅ ଆଉ ଟିକେ ଦରକାର ନା ଏତ ତଳି ଫଳି ପାଇଁ
ହଁ ବର୍ଷା ଟି ଆଉ ଟିକେ ହେଲେ ଟିକେ ତଳି ପକେଇବ ପାଣି ନା ଟୋଟାଲ ବିଲରେ ନାହିଁ।
ହଁ ବ
ଟିକେ ଏନା ଆଉ ଟିକେ ବର୍ଷା ଜୋର ଟିକେ ହେଲେ ଟିକେ ତଳି ପକେଇବାକୁ ଲୋକଙ୍କୁ ଟିକେ ସୁବିଧା ହବ। ଆମେ ଟିକେ ଯାଇଥିଲୁ। ଆମେ ବି ସେନ୍ତି ଯାଇ ବିଲରେ ଧାନ ରୁଆପତ୍ତା କରନ୍ତୁ।
ହଁ। ବିଲ ବିଲରେ
ହଁ ମୁଁ ମୁଁ ଯାଆନ୍ତି ମୁଁ ଯାଏ ଧାନ ତଳି ଫଳି ପକା କାଏ ପୋତା ପୋତି କୁଏ ରୂଆ କରେ
ଯାହା ହୋଉ ଆପଣ ମୁଗ ଫୁଗ ହଉ କି କୋଳ
ମୂବା ମୁଗ ଫୁଗ ହୁଏ ମୁଁ ଆମ ଲୁନାରେ। ଲୁନାରେ ବୁଏ ଲୁନ ରେ ବୁଏ ମୁଗ।
ନେଇଁ ଯାଆନ୍ତି ତ ବିଲୁକୁୁ। ଓପଡା ଓପୁଡି ଚାଷ କରନ୍ତି କୋଳଥ କରନ୍ତି କୋଳଥ।
ଥ ହୁଏନା ମୁଗ। ଆଉ ଆମର ଏକ ଚା ଚାରିଟା ବେଳେ ହ ଚାରିଟା ବାଜିବ ତମର ଏକରେ ଗୋଟା ସନି ପଡିଆ ଅଛି ସେଇଠି ଆମେ ଯାଇ କ୍ରିକେଟ ଖେଳୁ।
ନାଇଁ ମୁଁ କ୍ରିକେଟ ନାଇଁ ନାଇଁ ମୁଁ ଖେଳେନି ବ ମୁଁ ଯାଏ ବଲ। ଫଲ ଗୋଟଏ।
ଆଜ୍ଞା ଆଜ୍ଞା ଆପଣ ଖେଳନ୍ତିନି ଖାଲି ଯାଇ ବଲ ଫଲ ଗୋଟା
ହଁ ହଁ ମୁଁ ଏଇ କ ଆମରି ଏ ଏଇ ଷ୍ଟାଡିୟମ ପାଖରେ ଯାଏ। ଏ ସବୁ ବଲ ଫଲ ମାଗଣା ବଲ ଗୋଟେ କି‌ ଦିଏ ଆଁ।
ଷ୍ଟାଡିୟମ ରେ।
ନାଇ ସେଇ ଯେ ଷ୍ଟାଡିୟମ ନୁଅ ଭିତରେ କଣ ଆମକୁ ଆଲଓ ଅଛି କି ଏଇ ପଦାରେ ଆମେ ସବୁ ଖେଳୁୁ। ଖେଳନ୍ତି ଛୁଆ ଆମେ ସେଇଠି ଯାଉ ମୁଁ ଦେଖେ ସେଠି ବଲ ଫଲ ଗୋଟେଇକି ତାଙ୍କୁ ଦିଏ।
ଆଜ୍ଞା ଆଜ୍ଞା ତାହେଲେ ଆପଣ ଖେଳନ୍ତିନ କ୍ରି
ନାଇଁ ମତେ ଦେଖିବାକୁ ଭାରି ଭଲ ଲାଗେ ଖେଳିନା ମୁଁ। ହୁଁ।
ଆପଣ କ୍ରିକେଟ ଖେଳିଲେ ଦେହ ପାଇଁ ଭଲ।
ମାନେ କଁ ଖେଳେ କିନ୍ତୁ ଏମିତି ମୁଁ ଘ ଘରେ ଯଦି ବାଡମି ମିଟର ହଉ ଏଗୁରା ସବୁ ଖେଳେଇ ଦିଏ କିନ୍ତୁ ଏମିତି ପଡିଆ ଫଡିଆରେ ଯାଇଁ ଦେଖ ଯେତେବେଳେ ମନ ଇଏ ହେଲା ମୁଁ ବସେ ଭଲ ଲାଗେ ମ ଦେଖିବାକୁ। ଭଲ ଲାଗେ ରେ କ୍ରିକେଟା ଅବାଗିଆ ଲାଗିଲେ ମୁଁ ଯାଏ।
ଶନି ପଡିଆ କାଇଁ ଯାଆନ୍ତିନି କାଇଁ ଅସନା ଲାଗେ ନା କଣ ସେ ପଡିଆଟା।
ହୁଁ। ନାଇଁ ମୁଁ ଯାଏ ଯେ ବସେ ଦେଖେ ସେଠି ଗୋଟେ ପଛପଟେ ଅଛି ମୁଁ ବସିକି ଦେଖେ।
ଆଜ୍ଞା, ଆଜ୍ଞା। ଆଉ ବନ୍ଧୁ ଆପଣଙ୍କର ଏ ଯୋଉ ମଣ୍ଡପ ଅଛି ଏ କେତେ କଣ ବାହାଘର ହେଲାଣି ମଣ୍ଡପରେ।
ମଣ୍ଡପରେ ବା ଆମର ଏଇ ଯୋଉ ବାଜୁପୁରେ ତ। ହଁ ସେଠି ହେଲାଣି ତଥାପି ଉଁ ଚାଳିଶ। ପଚାଶ ଟା ଭଳିଆ ବାହାଘର ଗଲାଣି ଜା ହେଲାଣି ତ ବହୁତ ବର୍ଷ। ଚାରି ବର୍ଷ ଖଣ୍ଡେ ହବ ଚାଳିଶ ପଚାଶ ଖଣ୍ଡ
ଆପଣ ଏଠି ଭୋଜି ଖାଆନ୍ତି।
ହଁ ମୁଁ ଆସେ ଯାଏ ମାକ୍ସିମମ୍ ଟାଇମ ଯାଏ।
ଆପଣ ବନ୍ଧୁ କଣ ଖାଆନ୍ତି ଭଲ ପାଆନ୍ତି ଖାଇଆକୁ?
ମୁଁ ଆଜ୍ଞା ନିରାମିଷ ଲୋକ ହଁ ଆଜ୍ଞା ଟିକେ ସାଧା ଲ ଖାଏ ଆଉ।
ଆପଣ ନିରାମିଷ ସାଦା ଖାଆନ୍ତି ଆଚ୍ଛା ଆଚ୍ଛା ଆପଣ କିଛି ନିରାମିଷ ଖାଉଛନ୍ତି ଟୋଟାଲ ସାଧା ପନିର ଛତୁ ଫତୁ ଏଇ ସବୁ ଖାଉଛନ୍ତି। ସାଧା ଉପରେ ଆଇଁଷ କୁ ଟୋଟାଲ ବାରଣ କରିଛନ୍ତି ଆଉ।
ଆଜ୍ଞା, ଆଜ୍ଞା।
ଭଲ ଭଲ ପୁରା ଧାର୍ମିକ ଲୋକ ଆପଣ। କଥା କିନ୍ତୁ ଆଜ୍ଞା। ଆଉ କଣ କୁହନ୍ତୁ।
ଆଉ କେବେ ଆ ଦେଖିବା ଗାଁ କୁ ଗଲେ ଏଥର ଦେଖାହବ ଆପଣଙ୍କ ସହିତ।
ଆପଣ ଆସନ୍ତୁ ଆମେ ତ ଅଛୁ ଗାଁରେ ଆପଣ ସାଙ୍ଗେ ଦେଖାହେବ ଆପଣ।
ହୁଁ ଦେଖିବା ମୁଁ ସେ ଯୋଉ ଆପଣଙ୍କୁ କହିଲି ଆପଣଙ୍କୁ କହିଲି ଯୋଉ ଦେଖାହବ।
ଆଜ୍ଞା, ଆ ଆଜ୍ଞା ଆପଣ ଯୋଉ ରଜରେ କେତେ ହଳ ଡ୍ରେସ କରିଥିଲେ। ଆପଣ ରଜରେ କେତେ ହଳ‌ ଡ୍ରେସ୍ କରିଥିଲେ?
ରଜରେ ନୁ ଦୁଇ ଖଣ୍ଡ।
ଦୁଇ ଖଣ୍ଡ କରିଥିଲେ। କୋଉଠି ଡ୍ରେସ୍ କିଣିଥିଲେ ଭଲ କୋଉଠି କିଣିଥିଲେ ଭଲ ସହଜ ଉପାୟରେ। ମାନେ ବି ପଇସା କମ ମୂଲ୍ୟ। ଆଜ୍ଞା।
ଜାରକା ଆଉ ଗୋଟେ ଭୁବନେଶ୍ଵରରୁ।
ଭୁବନେଶ୍ଵରରୁ ଆଣିଥିଲେ। ଏପଟେ କଣ ନୂଆହାଟ ରେ ରଖୁନାହାନ୍ତି କି ଡ୍ରେସ?
ନା ନାଇଁ ଭୁବନେଶ୍ୱରରୁ ମୁଁ ଯାଇ ଥିଲି କି ଗୋଟେ କାମରେ ଯାଇଥିଲି ସେପଟୁ ଫେରିଲା ବେଳକୁ ସେ ଜଣେ ବନ୍ଧୁ ଆଣିଲେ। ତାଙ୍କ ସା ମାଫତରେ ମୁଁ ସେଇଠୁ ଦେଖିଚି ଭଲ ଥିଲା ପ୍ୟାଣ୍ଟ ସାର୍ଟ। ସେଥିଲାଗି ନେଇକି ଆସିଲି।
ଆଚ୍ଛା, ଆଚ୍ଛା। ଆପଣ ସେଟା ଫେରିବା ବାଟରେ ନେଇକି ଆସିଛନ୍ତି। ଡ୍ରେସ ବସ୍ତ୍ର ଆପଣଙ୍କର। ଆଉ ଆମେ ଦି ଦୁଇ ଖଣ୍ଡ ସାର୍ଟ କରିଥିଲୁ ପ୍ୟାଣ୍ଟ ଗୋଟେ ଖଣ୍ଡେ କରିଥିଲୁ। ଏଇ ଆମ ପାଖ ଚଣ୍ଡିଖୋଲ ମାର୍କ ସେଠୁ ଆଣିଥିଲୁ। ଭଲ ପଇସା କମ ନେଉଥିଲେ ପନ୍ଦର ଷୋଳଶ ଟଙ୍କାରେ।
ହୁଁ ଆଜ୍ଞା ଆଜ୍ଞା।
ଆ ବନ୍ଧୁ ଏତେ ସମୟ ଦେଇଥିବାରୁ ଧନ୍ୟବାଦ।
ହଁ ଜୟ ଜଗନ୍ନାଥ।